ହାଲୋ ହାଲୋ ମୋ ଭଏସ୍ ଶୁଭୁଚି କି ମୋ ଭଏସ୍ ଶୁଭୁଚି।
ହ୍ୟାଲୋ।
ହାଲୋ ମୋ ଭଏସ୍ ଶୁବୁ କଣ କରୁଚୁ?
କିଛି ନାଇଁ ଏଇ ବସଚି।
ବସିଚୁ କାଇଁ ନାଚୁନୁ।
କାଇଁ ଆଉ ନାଚିବା ପାଇଁ ଟିକେ ଦରକାର ନା ଆଉ।
ଓହୋ ଆଉ ଭାଆରକୁ ଆସୁନୁ ବଢିଆ ପବନ ଦଉଚି।
ବାହା ଆଉ ବାହାରେ।
ତା କିଛି ଶୁବୁନି।
କରଦିଆ ହେଇଚି। ହାଲୋ। ଆ ହଁ
ଆଁ ଏ ଟିକେ ଫ୍ୟାନ୍ ଟୁ ଟିକେ ଦୂରେଇ ଗଲୁ ଟିକେ ମାନେ କଣ କଣ ବେ।
ହ୍ୟାଲୋ ସୁବିଲା?
ହଁ ହଁ ମୁଁ ହେଲି ଛାତ କଣ ପାଇଁ ବନ୍ଦ କରିଦେଇଛନ୍ତି? ହଁ ହଁ କହୁନୁ ଛାତ କଣ ପାଇଁ ବନ୍ଦ କରିଦେଇଛନ୍ତି?
ସୂପ ଦିନ ପାଇଁ।
ଓହୋ। ଓହୋ ଆଉ ହଷ୍ଟେଲରେ କଣ କେମିତି କେତ? ତେ ଫିସ୍ କଣ ନଉଛନ୍ତି କଣ କଣ ଖାଇବା ପାଇଁ କଣ କହୁନ ଟିକେ ସେ ଉପରେ?
ଆମ ହଷ୍ଟେଲରେ ବର୍ଷକୁ ପନ୍ଦର ହଜାର ସୋ ରହିବା ଖର୍ଚ୍ଚ। ହଁ।
ଓହୋ ଆଉ ଖାଇବା ପାଇଁ।
ନା ମାସୁ ଖାଇବା ଶତେଇଶ।
ଖାଇବା ସତ ସେ ବର୍ଷକୁୁ ପନ୍ଦରଶହ।
ଓ ହୁ। ବର୍ଷକୁ ପନ୍ଦର ହଜାର।
ପନ୍ଦର ହଜାର। ଓହୋ ପନ୍ଦର ହଜାର ମାସକୁୁ ସତେଇଶ ଖାଇବା ପାଇଁ।
ହଁ।
କିନ୍ତୁ ଖାଇବା କେମିତି ଖାଇବ? ଆଁ?
ଆଉ ହାତରେ ଖାଇବ କେନ୍ତୀ ଖାଇବ
ମାନେ ଖାଇବା କେମିତି କଣ ଖାଇବା କେମିତି ଖାଇବା କଣ ସେ କଥା ମୁଁ ପଚାରୁନି କେମିତି ଖାଇବ କଣ? ଦିଅନ୍ତି ସବୁ।
ଖାଇବା ଭଲ ଦିଅନ୍ତି।
ଭଲ ଦିଅନ୍ତି ମାନେ ସୋମବାର କଣ ଦିଅନ୍ତି ମଙ୍ଗଳବାର କଣ ଦିଅନ୍ତି ବୁଧବାର କଣ ଦିଅନ୍ ଏଇ ଭଳିଆ କଣ କଣ ଦିଅନ୍ତି ଖାଇବାକୁ?
ଆମର।
ନାଇଁ ଯାହା ହଁ କୋହୁନ।
ହୁଁ।
ସୋମବାର
ଓହୋ ହୁଁ।
ମଙ୍ଗଳବା ହେଲା ଗୁରୁବାର ଶନିବାର ସବୁ ନର୍ମାଲ ଖାଇବା। ରବାର ବୁଧୁବାର ଶୁକ୍ରୁବାର ଆଇସ।
ଆଇଁଷ କହିଲେ କଣ ଚିଙ୍ଗୁଡିନ୍ ଯୋଉ ଚିକେନ ନା ମାଛ ବି?
ବୁଧୁବାର ଦେବେ ଚିକେନ ଶୁକ୍ରୁବାର
ହଁ।
ହଉ ଆଉ। ଆଉ ଜଳ।
ଆଉ ତମ ଆଡେ ପ୍ରାୟ ନାଇଁ ଦୁଇ ଓଳି ଖାଇବା ମାତ୍ର।
ଆମର ତ ଆଣ୍ଟି ଘରେ ଅଛନ୍ତି, ଆଣ୍ଟି ଘରେ କାମ କରୁଚନ୍ତି। ମୁଁ ଛାତ ଉପରେ ହଲ ହଲ ହଉ ଚି ଆଉ।
ହୁଁ ଆଉ ଘରେ ସବୁ
ଘରେ ସବୁ ଭଲ, ତୁ ଘରକୁୁ ଏଇନା ନା ମ ଷ୍ଟାର୍ଟ କରିନି ବା, ମୁଁ ତୋ ଭରସାରେ ଅଛି।
ଉ ହୁଁ
ମୁଁ ଏବେ କହିବି ତୁ କଣ କଣ ପଢୁଚୁ ମତେ ବି ଟିକେ କହ ମୁଁ ବି ଟିକେ ପଢାପଢି କରିବି। ଆଉ ତୁ ତ ଦେଖିଲେ ମତେ କିଛି କହୁନୁ କେମିତି କଣ ପଢ
ଆଜି ଲିଟରାଲି ଆଜି ଲିଟରାଲି ମୁଁ କିଛି ପଢିନି।
ତ ଲାଗୁ
କାଲଠୁ ସବୁ କାଲଠୁ ସବୁ ପଢାପଢି କରିମି ଆଜି ଲିଟରାଲି କିଛି ମୁଁ ପଢିନି।
କାଲି କଣ ପଢୁଥୁଲୁ? ହାଲୋ।
କାଲି ସିନା ଆମ ଫାଷ୍ଟ୍ ଦିନ, ଫାଷ୍ଟ୍ ଦିନ ମ୍ୟାମ୍ ଙ୍କ ପେପର ଅଛିମାନେ ଓବିଅସ୍ ଲି ମ୍ଯାମ୍ ଙ୍କର ହି
ମ୍ୟାମ୍ ଙ୍କର ମାନେ ସବୁ ପଢୁଚୁ ନା ଓନ୍ଲି ଥିଓରୀ ଯାକ ଯାକ ପଢୁୁଛୁ। ହାଲୋ। ହାଲୋ ହାଲୋ, ଆଚ୍ଛା ସବୁ ପଢୁଛୁ ନା? ଖାଲି ଥିଓରମ୍ ଯାକ ପଢୁଛୁ। ମୁଁ କହିଲି ସବୁ ପଢୁଚୁ ନା ଖାଲି ଥିଓରମ୍ ଯାକ ପଢୁଛୁ?
ଥିଓରମ୍ ପ୍ରୋବ୍ଲେମ ଯାହା ଯେମତି ଅଛି ଆଉ ପଶ୍ଚିମ ବଗଲା ମୁ କରୁଚି।
ପରେ ଯୁଦା ଲ କୋତ୍ସିନ୍ ମୁତ ଭାବିଚି କୋତ୍ସିନ୍ କିଛି କୁଆଡ଼େ? ଘରକୁ
ଓହୋ। ସାର୍ ତ ପ୍ରାୟ ସାଡି ଦେଇଥିବେ ତମର ତମର ଆ ଟେନସନ ନେବେ ଆମର କିଛି ପ
ପରେ
କଥା ହଉଚନ୍ତି ଗାଳି କରିବେ। ଛାତ ଉପରେ କଥା ହଉଚି ଦେଖିଲେ ଗାଳି କରିବେ ହେ।
ଆକୁ ପୁଚିଏ କଣ?
ହଁ ବା ଶାଗରର ଫେରେ କୋଉ ପୁଅ ପିଲା ସହ କଥା ହଉଚୁ କହିକି ତା ଯୋଉ ତତେ ଯୋଉ ଖାଲିଟା ଯୋଉ ତ ଯୋଉ ଖାଇଜ ଆଉ ତୁ ଯୋଉ କୋଉ ଦିନ ଗୋଟେ ଆସିନଥିଲୁ ସାର୍ କହିଲେନି ଆଉ ଫରେଷ୍ଟ ପାର୍କରେ ଯାଇ କଣ କରଥିଲୁ?
ଆକଚୁଆଲି ଆର ଥରେ ଯାଇଥିଲୁ ଫରେଷ୍ଟ ପାର୍କ, ମୁଁ ଆଉ ପୂଜା ଯମନ ମୁଡ ରୁ ଘଣ୍ଟେ ହେଲା। ଆମେ ଯାଇ ନାହିଁ। ଏଇ ଯଉ କଣ ଆପୁଲ ଟା ଯଉଟା ଆପୁଲ ଫାର୍ମାସି
ହଁ ହଁ ହଁ।
ସେଇଠିକି ଯାଇଥିଲୁ ସେଇଟା କହିଲାକୁ ସାର ବିଶ୍ଵାସ କରୁନାହାନ୍ତି।
ସାର୍ ଭାବିଥିବେ ନାଇଁ ଆଉ କୁଆଡେ ଯାଇଚୁ ଆ କାହାକୁ ଦେଖା କରିବା ପାଇଁ। ସେଗୁଡା ସାର୍ ବି କହିଲେ କହିଲେ ସେ ଫେମିନା ଫେମିନି କୁ ଦି ପାହାର ଦେଇକି ମୁଁ ପଚାରିବି କି ସେମିନା କୁଆଡ଼େ ସାର୍ କହିଲେ ଫେମିନା କୁଆଡ଼େ ଯାଇଥିଲା ଫେମିନା ଆସୁ ତାର ତା ମୁଣ୍ଡକୁ ଦି ଫେମିନା ଫେମିନା ହାଲୋ ହାଲୋ ଆରେ ତୁ କ୍ଲାସ୍ କୁ ଆସିନଥିଲୁ ନାଁ ତ ସାର୍ କହିଲେ କି ଫେ ଫେମିନା ବୁଲୁଥୁ ଫେମିନା ବୁଲୁଥୁଲା ନା। ତ ସେ ଆସୁ ତା ବେକ କଣା କରିକି ରକ୍ତ ପିଇବି।
ହଁ କୋଉ ପିଉନାହାନ୍ତି କି ରକ୍ତ?
ଅଧା ମାଡ଼୍
ସେଇ ତ। ସେଇଆ ପା କି ରାଗ ବୋପା।
କେଜାଣେ? ଦେଖାଯାଉ କଁ ହଉଚି ଏଥର ଖାତା କେମତି କଣ ପଡ଼ିବ ଯଦି କଲେଜ୍ ରେ ପଡ଼ିଲା ତ ଭଲ କଥା ଯଦି ବାହାରେ ପଡ଼ିଲା ତ ଗଲା। ନାଁ। ଏ ଭଳିଆ ଆଉ।
ପଡ଼ିବ ଆମ କଲେଜ୍ ରେ ଧେ କାରଣ ଏଇଠି ଅଛନ୍ତି ନାଁ ରମାକାନ୍ତ ସାର୍।
ତା ବୋଲି ଆର ଥରକ ଆସିଥିଲା ଫାଷ୍ଟ୍ ସେମିଷ୍ଟାର୍ ସେକଣ୍ଡ୍ ସେମିଷ୍ଟାର୍ କୁ ଆସିିବ କି ଆଉ ଥରେ?
ହଁ ହଁ ରମାକାନ୍ତ ସାର୍ ଥିବା ପର୍ଯ୍ୟନ୍ତ ଆମ କଲେଜ୍ କୁ ତା ଆସିବ ନାଁ।
ଆସିବ?
ପଡ଼େ। ହଁ ବହେ ଆସେ ବେ ଆମ କଲେଜେ ରମାକାନ୍ତ ସାର୍ ଅଛନ୍ତି ନାଁ ହେଡ଼୍ ତାଙ୍କ ପଡ଼େ ଆମ କ ପଡ଼େ ଆ
ଯଦି ଭଲ ହେଲା ତ ଖାଲି ଆ ମେନ୍ କଥା ହେଲା ଆମୁକୁ ଖାତା ଫିଲ ଅପ୍ କରିବାର ଅଛି ତା ପ ସେ ତ ଯାହା ବିି ଲେଖା ହଉ ସେନ୍ତି କିଛି ନାଇଁ ଖାଲି ଖାତା ଫିଲ୍ ଅପ୍ କରିବାର ଅଛି। ମୁଁ ତ ଭାବିଚି ଯାହା ବି କୋ ଯାହା ବି ପଢ଼ିବି ପୋବ୍ଲେମସ୍ ତ ମୋ ଦ୍ଵାରା ହବନି ସେ ଯୋଉ ଥିଓରମ୍ ଯାକ ଯାହା ବି ପଢ଼ିବି ଖାଲି ଥିଓରମ୍ ଯାକ ସ ଉ ଜାଗା ଲେଖିଦେବି ସଇଲା।
ଖାତା ଫୁଲ୍ ଯାହା ଆସିବ ଫାଷ୍ଟ୍ ଲେଖିଦବୁ ତାପରେ ବସି ଖାତା ଫୁଲ୍।
ହୁଁ ମୁଁ ତୋର ଟ୍ରିକ୍ ଟା ନେଲି କିନ୍ତୁ ମୋର ଓଡ଼ିଆରେ ଆଉ ଇ ଭି ଏସ୍ ରେ କମିଆରେ କାରଣ ଅ ତ ସେଥିପାଇଁ କମିଲା ମାନେ ମୁଁ ଲଙ୍ଗ୍ କୋଶ୍ଚିନ୍ ବଗେରା ଛାଡ଼ି ଦେଇଥିଲି ତୁ କିନ୍ତୁ କଣ ଆଗ ଲଙ୍ଗ୍ କୋଶ୍ଚିନ୍ ଲେଖିଥିଲୁ ତାପରେ ସର୍ଟ କୋଶ୍ଚିନ୍ ଆଡି଼କୁ ଯାଇଥିଲୁ କି ତୁ ଆମେ ଫାଷ୍ଟେ ସଟ୍ କୋଶ୍ଚିନ୍ ଲେଖି ଲଙ୍ଗ୍ କୋଶ୍ଚିନ୍ ଆଡ଼ୁ ଗଲା ଅଳୁକୁ ଆମର ମାର୍କ କମିଗଲା ସେଥିପାଇଁ ନାଁ ଆଉ। ମୁଁ ଇ ଭି ଏସ ରେ ବି ଯାହା କ ଚି ଲଙ୍ଗ୍ କୋଶ୍ଚିନ୍ ଲେଖିବାକୁ ଟାଇମ୍ ହେଲାନି ହଁ।
ଅ ହଁ ତମେ କଣ ମ୍ୟାଥ୍ ପଡ଼ ଚ ହଁ। ଓଟେ ପଢ଼ୁଚି ଦେ ଦେଖିନି କେବେ ତ। ଆଉ କଣ
ହଉ ହଉ ନହେଲେ ସାର୍ ପିଟିବେ ଆଉ ଏଥର ଫେମିନାର ରେଜଲ୍ଟ୍ ଖରା
ନାଁ?
ଏଥର ଲ
ହଁ। ଫେମିନା କିନ୍ତୁ ତୋର କଥାଟା ମତେ ଇଣ୍ଟରେଷ୍ଟିଂ ନାଗିଥିଲା ତୁ ମନେ ଅଛି ଫାଷ୍ଟ୍ ସେମିଷ୍ଟାର୍ ଫାଷ୍ଟ୍ ଦିନ ଯୋଉ କେ ମ୍ୟା ଆଥ୍ ଦିନ କହିଲୁ ଭଗବାନ୍ ପ୍ଲିଜ୍ ଏଥର ପାସ୍ କରେଇଦିଅ ସେକେଣ୍ଡ୍ ସେମିଷ୍ଟାର୍ କୁ ସିଓର୍ ପଢ଼ିବି ସିଓର୍ ପଢ଼ିବି।
ସତରେ ଭଗବାନ୍ ପାସ୍ ପାଇଁ ପଢ଼ିଲି ଘରେ ବସିକି ଆଉ। କଥା ଦେଇଚି ମାନେ ର ରଖିବାକୁ ତ ପଡ଼ିବ ହୁଁ କଥା ମୁଁ ଥରେ କ ଦେଇଚି ମାନେ ରକାଟା ରଖିମି ଯାହା ହେଇଯାଉ ପଛେ। ମୋର ହଁ ଟା ହଁ ନାଟା ନାଁ।
ଆଉ ମା ସାଙ୍ଗପେପର୍
କହିଛି ଆଉ କବୁ ପାସ୍ କରେଦିଅ ସାହା ପନି ଛୁ ମୁଁ। ସାରଙ୍କ ର କେବେ ଫାଷ୍ଟ କେବଳ ଯୋଉ ସାରଙ୍କର ଫାଷ୍ଟ ଆଡୁ ଦେଖିବୁ ସେଇ ଆଠ ନ ପେଜ ଯାଉ ପ୍ରୋବେଲ୍ମ ଯୋଉ ରିପୋର୍ଟ ଗୁଡ଼ା ଦେଇଛି। ତାପଠୁ କିଛି ନହିଁ ପଢେ ଆଉ। ତମେ ହେଦିନ ସ୍ତିଲୁ କଣ ସର୍ କଣ ସିଲେକ୍ଟିଭ ଦେଲେ କି?
ନା ସିଲେକ୍ଟିଭି ଦେଇନାହାନ୍ତି କହିଲେ କି ନୋଟସ୍ ନେଇଯା ପଢିବ ବୋଲି।
ପାଇଁ।
ହଁ ଗ୍ରୁପରେ ପଠେଇନି ନବଜଦ ପଠେଇନି ଗ୍ରୁପ ଥିଓରି ଯୋଉ।
ଗ୍ରୁପରେ ପଠାଇ ଜରା ହେଇରା।
ହଁ ଓ ନୋଟସ ପଢିଦବ।
ଓ ହୋ। ଦେଖାଯାଉ ପଢା ପୁଢ଼ି କରିକିଯାହା ଯେମିତି କରିକି ଏକ୍ସଜାମ୍ ଦବା ଆଉ। ହଉ ରଖୁଛି ହଁ।
ହଁ ହଁ।